ମୋର ତ ଆପଣଙ୍କର ନାହିଁ ନା କଣ?
ମ୍ୟା ମୋ ପୁରା
ତାମ ଉ ପିଆଜ ପରେ ହ ହୋ। ହଁ ପିଆଜ ରସୁଣ ସବୁ ମାନେ ଆଗ ତେଲରେ ଭଜା ହବ ଆମ ଆଡେ ହେଲା। ହ୍ୟାଲୋ ଶୁଭୁ ଜେଟି ଆପଣ କାଟି ଦଉଛନ୍ତି ନା। ହ୍ୟାଲୋ। ଦିଦି ଶୁଭୁଛି ଆପ- ଆପଣଙ୍କୁ?
କୁହନ୍ତୁ ହଁ।
କହିଲି ପିଆଜ ରସୁଣ ସବୁ ଆମର ଟିକେ ନା ଭଜା ହୁଏ ହେଲା। ତାପରେ ଭାଜି ସାରିକି ସେଇଟା ଟିକେ ଥଣ୍ଡା କରିଦଉ ମନେ ଗ୍ରାଇଣ୍ଡିଙ୍ଗ କରିଦବୁ ଗାଇଣ୍ଡିଙ୍ଗ କରିକି କି ତାପରେ ଆଗ ସି ଗ୍ରାଇଡିଙ୍ଗ କରିକି ତାକୁ ଥୋଇ ଦେଇଥିବୁ ତାପରେ ପନିର ଗୁଡା ଟିକେ ଛଣା ହୁଏ ଛାଣିକି ତାକୁ ଗୋଟେ ଜାଗାରେ ଥୋଇଦବୁ ତା ରେ ସେ ମସଲା ଆ ଆଗ ଟିକେ ଫୁ ଯାହା ମନ ଜିରା ପକେଇ ପାରିବ ଯିଏ ପ୍ଲେନ ରେ ବି କରିପାରିବ ଆମେ ନା ଜିରା ଟିକେ ପକୋ କୋଉ ଜିରା ପକେଇକି ସେ ପେଷ୍ଟ ଟି ଟାକୁ ଉଁ ପକେଇ ଦଉ ପକେଇକି ତାକୁ ଭଜା ଭଜି ଭଲ ସେ କରୁ ତାପରେ ସେ କସେଇ ହେଇସାଇଲା କଣ ସେ ପାଣି ଟିକିଏ ଦେଇକି ତାକୁ ପନିରି ଆଳୁ ଯାହା ବି ଜିଏ ଆଳୁ ପକେଇପାରିବେ ଯାହାର ଡାଇବେଟିସ୍ ଅଛି ସେମାନେ ଆଳୁ ଖା ଖାଇବେନି ନା ଆମର ଆମ ବୋଉଙ୍କର ଅଛି ନା ଆମେ ଖାଲି ପନିର କି କରିଦବୁ। ପନିରି ପକେଇ ସାରିଲା କଣ ତାପରେ ରଂରିଙ୍ଗ ପେଷ୍ଟ ଫେଷ୍ଟ ସବୁ ତ ପଡିଥିବ। ତାର ପନିର ଲାଷ୍ଟ କୁ ଟିକେ ଗରମ ମସଲା ପକେଇ ଦବୁ ହେଇଗଲା ଆଉ କଣ।
ରଖିଥିଲେ ତାକୁ କଣ କରି ମୁଁ ତ ଜାଣି ନ ରା ଆଜ୍ଞା।
ସେଇଟା ପ୍ରଥମେ ଆଗ କ୍ଷୀର ଆଣିବୁ ଯାହା ମନ ଯିଏ ଲିଟରରେ ହଉ କି ଅଧ ଲିଟ ଲିଟ ହଉ ଆମେ ଲିଟେରେ ଆଣୁ କାହିଁକିନା ଆମର ବଡ଼ ଫାମିଲ ଜଏଣ୍ଟ ଫାମିଲ ନା ସେଟା ଆଜ୍ଞା। ହଁ ଗାଈ କ୍ଷୀର ଆମ ଆଡ଼େ ସେ ହୁଁ ହୁଁ। ସେ ପନିରରେ ସେ କିଏ ପକେଇ ପାରିବ ତାର ଗୋଟେ ପାଣିି ନିକ୍ୱୁଟ୍ ଟେ ମିଳୁଛି ସେ ପକେଇ ପାରିବ କିଏ ଲେମ୍ବୁ ଚୁପୁଡି ପାରିବ। ଆମେ ନା ଲେମ୍ବୁରେ ପକାଉ ଲେମ୍ବୁ ଟିକେ ଚୁପୁଡି ଦେଲେ ସେ ଛେନା ହେଇଯାଏ। ତାପରେ ଗୋଟେ ଧଳା କପ ନୂଆ କପଡା ଟା ଆଣୁ। ତାକୁ ଏଇ ଛେନା ଗୁଡ଼ା। ହୁଁ ଭଲ କରିବୁ। ତାକୁ ପୁରା ଶୁଣ୍ଠା କେ ଚୁ ପଡ଼ିବୁ ହେଲା। ଚୁପୁଡ଼ି ସାଇଲା ଖୁଣୁ ତାକୁ ମାନେ ଗୋଟେ ବେଲଣା କାଠି ହଉ କିମ୍ବା ବେଲା ହଉ ତାକୁ ଜୋରସ ସେ ମାଡ଼ି ଦବୁ ଟାଇଟ୍ କରିକି ମାନେ ଯେତିକି ହଁ ଯେତିକି ଜୋରେ ବଳ ବାନ୍ଧିକି ସେ କପଡାରେ ବାନ୍ଧା ହବ ସେ ସେଇତ ବ ହେଲା ବନ୍ଧା ହେଇ କି କପଡା ରେ ତାପରେ ମାଡିିବୁ ଜୋରସେ ଜୋର ମାଡିଲା ବେଶ କି ସିଏ ପୁରା ଗୋଟେ ବେଲାରେ ହଉ କି ଯୋଉଥିରେ ବି ମାଡିବ ସେ ରହିଲା ତାପରେ ତାକୁ ନେଇକି ଫ୍ରିଜ ରେ ଥୋଇ ଦେବୁ ତା ବା ସି ଦିନ ବାହାର କରିବୁ। ଫ୍ରିଜ ଯେତେବେଳେ ଜାଣିଥିବେ ବରଫ ହେଇଯାଏ ନହେଲେ ସେ ପୁରା ନର୍ମାଲ ରେ ଥାଏ ଆମର କିନ୍ତୁ ବରଫ ହେଇଯାଏ ହେଲା।
ହଁ।
ତାପରେ ତା ବାସି ଦିନକୁ ତାକୁ ଟିକେ ପାଞ୍ଚ ମିନିଟ୍ ଛାଡିଦବୁ ବାହାରେ। ପାଞ୍ଚ ମିନିଟ ପରେ ସିଏ ହେଇଗଲା ତାପରେ ତାକୁ ଛୋଟ ଛୋଟ କରିକି ଯାର ଯିଏ ବଡ କରିବ ଆମର ତ ଛୋଟ ହୁଏ ନା ଛୋଟ ଛୋଟ କରିକି ତାକୁ ଥୋଇଦଉ ଆଉ।
ତି ମାନେ ଘରେ ବି ଏମତି ପନିର ତିଆରି ହେଉଛି ଗାଈ କ୍ଷୀରରେ ହେଇକି।
ହଁ ଆମେ ନା ନା ଆମର ବି ଯୋଉ ମାନେ ମ କେତେ ବି ଆସି ନଥିଲା ସିଏ ମୋ ଯା ଆସିଲେ ନା ମ ଯା ସିଏ ସବୁ କରନ୍ତି ତାକୁ ସବୁ ଆସେ।
ଆପଣ ସାନ ନା ବଡ଼?
ନାଇଁ ମୁଁ ବଡ଼ ସେ ସାନ।
ମୁଁ ତ କିଛି ଜାନି ମୋ ସାନ ଯା ଅଧିକ ଜାଣିଚନ୍ତି ସେ ଠିକ ଆଉ
ହଁ ସିଏ ନା ନାଇଁ ସିଏ ମାନେ ତାଙ୍କ ଙ୍କ ଫାମିଲି ଭିତରେ ଚଳିଲା ନା ଆଉ ସିଏ ବି ସବୁ ଜାଣିସନ୍ତି ଆମେ କଣ ଆମର କଣ ଗାଈ ଅଛି ତା କରଣ ଗାଈ ଅଛି ତାଙ୍କ ବାପା ମାନେ ବୋଉଙ୍କଠୁ ସବୁ ଶିଖିଲା ଆମେ ଶିଖ
ଆଜ୍ଞା ଆମେ ଶି
ଆ ସବୁଦନେ ବଶଜା ମାନେ ମୁଁ ବି ଶିଖିନଥିଲି ତାଙ୍କ ସାଙ୍ଗରେ ରହି ରହିକା ଶିଖି ଗଲିଣି। ଆଉ ପିଲାମାନଙ୍କ ଦେହ ଭଲ ଅଛି ହଁ ଗାଈ ରହିଲେ ଦହି ହଉଚି।
ଆଜ୍ଞା। ଓ ଆମୁକୁ ଟିକେ ପଠେଇଦେଇ ଛେନା ଆଉ ଦହି ପଟେଇଦେ ଆମେ ଖାଇବୁ ଆଉ।
ହଁ ହଉ ଆଉ ନ ନା ନା ଖରାପ କଣ ସେଇଟା ଭଲ ନା ସମସ୍ତେ ମିଳିମିଶି ଚଳେଇଲେ ବଢ ଡିଆ ଆଉ ଦହି ବି ଆମର ବି ହୁଏ।
ଆଜ୍ଞା ଆଜ୍ଞା ଆରେ ଗାଈ ଗୁରୁ କଥା ତ ମୁଁ ଜାନି ମୁଁ ସବୁବେଳେ କିଣା ହୋଇକି ସବୁ ଜିନିଷ ଆମର ଆସିଲା ଆମେ ନା ମୁଁ ଜାନି ଗାଈରୁ କ୍ଷୀର କ୍ଷୀର ପିଅନ୍ତି ଚାହା ହୁଏ ମୁଁ ଏଗୁଡା ସବୁ ଜାଣିଛି। ତ ଛେ।
ହ ଗାଈ ବହୁତ କିଛି ହୁଏ ଛେନା ହୁଏ ସେଥିରେ ବି ରମି ମିଠା ହୁଏ ସବୁ କି କିଛି ହୁଏ ଖିରରୁ ଗାଈ କ୍ଷୀରରେ ସବୁ ହୁଏ ଛେନା କରନ୍ତି ଏଠୋ ମିଠା ରସଗୋଲା କରନ୍ତି ଗୋଲାପଜାମୁନ ବି ସେଇଥିରୁ କରନ୍ତି ପ୍ରାୟ ମାନେ ଜାଣିଥିବ ଯୋଉ ନଡିଆ ପିଠା କହୁଛନ୍ତି ତମ ଆଡେ କଣ କହୁ ମୁଁ ଜାଣିନି ଏ ସୁଜି ପିଠା। ସୁଜି ପିଠାରେବି ସେମିତି- ପୁରା ଦେଉଛନ୍ତି। ଛେନାପୁର। ଆପଣଙ୍କ ଆଡେ କଣ ନଡିଆ ଦଉଛନ୍ତି କାହିଁକି ନା ଆପଣଙ୍କ ଟାଉନ ନା। ଆମ ଆଡେ ପୁରା ପନିର ପକେଇକି ପୁରା ବଢିଆ କରନ୍ତି। ଆଉ ଘରେ ସମସ୍ତେ ଭଲ ଅଛନ୍ତି। ହ୍ୟାଲୋ। ହାଲୋ ଘରେ ସମସ୍ତେ ଭଲ ଅଛନ୍ତି। ହାଲୋ। କଇଲି ଘରେ ସମସ୍ତେ ଭଲ ଅଛନ୍ତି।
କାକେରା।
ଆଜ୍ଞା ଆଜ୍ଞା ହାଲୋ। ହାଲୋ।
କାକେରା କାକେରା।